ଭାଇ ନମସ୍କାର୍।
ହଁ ନମସ୍କାର୍।
ଆଉ କଣ କରୁଥିଲ?
କରିବି ଆଉ କଣ ଏତ ଖରା ବେଳେ ଟା ଖାଇଦେଇକି ଶୋଇଚି ଟିକେ ଆଉ।
ହଁ।
ହଁ।
ଆଉ ବିଲ ବାଡି କାମ କରୁଛ ନା ନାଇଁ ତମେ ବାପା, ଭାଇ କରୁଛନ୍ତି।
ତ ମୂଲିଆ ଲୋକ ଯାଇଥିଲି ଯେ ପଇସା ପତ୍ର ଆଉ ଦଉନାହାନ୍ତି।
ଉଁ ହୁଁ।
ଏ ଗୋଟେ ଖଣ୍ଡିଆ କୁକୁର ଟେ ଭୁକୁଛି ଯେ। କଣ କରିବା?
ହୁଁ ହୁଁ ଏ ତ ଖଣ୍ଡିଆ କୁକୁର ପ୍ରବଳ ଭୋକନ୍ତି ଆଉ। ତମ ଆଡେ?
ଆମ ଆଡେ ତ ବୁଲୁଛନ୍ତି ଏ ନେଇ ଯାଉଛନ୍ତି ପୁରି। ତି ଚାଲିଚି ଆଉ ଟୋଲ୍ ଗୋଟେଇ ଯାଉନ।
ହଁ ଟୋଲ ଏଇ ଭଳି କଲେଇ ପୋକ ଯେ କହିବ।
କଲେଇ ପୋ କ ୱା କି ଟେଷ୍ଟ ଖାଲି ପକେଇଦବୁ ଟିକେ ତେଲରେ କଡ଼କଡ଼ କରିଦବୁ। ଟେଷ୍ଟ ଖାଲି ପଖାଳ।
ପଖାଳ ଭାତ। କି ସ୍ଵାଦ। ଆ କଲେଇ ପୋକ ମୋର ଭାରି ପସନ୍ଦ କୋଉଠି ମିଳିବ? କିଲେ ଖଣ୍ଡେ ଆଣୁନ।
ଏବେ ତ ବର୍ଷା ସିଜିନ ଆସ ବର୍ଷା ଦିନ ଆସିଲେ। ଖାଲି ଉଡିବେ ମାରିବେ ଆଉ।
ତମେ ପା କହୁଥିଲ କଣ ଖାସି ଖାଇବ?
କଲେଇ ପୋକ ଶସ୍ତା ନା ଆଉ।
କଲେଇ ପୋକ କଣ ରଜକୁ ଖାସି ଟିକେ ଖାଇବ ନା। କି କଲେଇ ପୋକ ଟା ର ଖିଦବ ଆମର ପ୍ରଥମ ଇଏରେ ଯଉ ଜଳଖିଆରେ ସକାଳ ଜଳଖିଆରେ ଖରାବେଳୁ ଖାସି। ଓ ରାତିରେ ଯାହାକୁ।
କଲେଇ ପୋକଡ ପୋକ ପୋକଡା ଟିକେ କଲେ ଭଲ ହୁଅନ୍ତାନି।
ଉ ହୁଁ
ବେସନ ଆଣିକି ବେସନ କହୁଚି। ତାର ବା ଆଣିବା ଆଉ ଯାହା ଲଙ୍କା, ଲୁଣ ପକେଇକି।
କଲେଇ ପୋକ କି ଟେଷ୍ଟ। ଉଁ କୁକୁଡ଼ା, କନ୍ଦୁରି କୁକୁଡ଼ା।
ହୁଁ ଧ ଏଇ ଯୋଉ ବିଲରେ ଏପାଳି କଁ କଁ ଲଗେଇବ ବୋଲି ଭାବିଛ?
ବିଲେରେ ଆମର ଭେଣ୍ଡି, ବାଇଗଣ।
ହୁଁ ହୁଁ
ଏଇରା ସବୁ ଲଗେଇବୁ ଆଉ କ ନାଳ କୂଳ ବିଲ।
ହୁଁ।
ଯାହା ଗୋଟେ ଲଗେଇ ଦବୁ ଆଉ ଖାଇଦେଲେ ଗଲା।
ହଁ ହେଟା ବି ସତ କଥା।
ନା କଣ?
ହୁଁ ଆ ଏପାଳି ଟିକେ ଅଲଗା ପ୍ରକାର ଚାଷ କରନ୍ତେନି ବି ଯୋଉ ଧାନ କରୁଚେ ଆମେ ତା ବଦଳ ଗହମ କରିବା।
ଗହମ ହବନି ଆମ ଏପଟ ମାଟିରେ ଏଁ ଧାନ ଟା ହବ। ହଁ ଗହମ ଟା ଟିକେ ଶୁଖିଲା ଜାଗା ହେଲେ ହବ ମାନେ ବର୍ଷା କମକୁୁ ଗହମ ଦରକାର। ଥରେ ଦିଥର ପାଣି ମଡେଇଦେଲ ଗହମ ଶଇଲା। ସେ ଗହମ ହେଇଯିବ। କିନ୍ତୁ ଧାନ ପାଇଁ ସମୟ ଠୁ ସମୟ ପାଣି ଦରକାର। ଏ ସେଇ ଟାଇପର।
ହୁଁ।
କି ଆଉ।
ଆଉ କେବେ ଆସିବ ଇଆଡେ?
କୁଆଡେ?
ଆମ ଗାଁ ଆଡେ?
ଯିବା ଆଉ।
ଗୋଟେ ଆସିବ କଲେଇ ପୋକ ଆସିଲେ
ହଁ ହଁ। ବସ୍ତେ ଖଣ୍ଡେ ଆଇଁଲେ ହବନି?
ହଁ ବସ୍ତେ ଆ ଚଳିବ। ଆଉ ଛିଟୁକୁଣି ତମ ଆଡ଼େ ମିଳୁଚି କି ଛିଟୁକୁଣି?
ଛିଟୁ ଆମେ ଅ ଏମତି। ଏକାଟିଆ ମାରିଦେଲେ କଲେଇ ପୋକ ପଡୁଚି। କାହା ଲୁଗା ପଟା। ଏମତି ସବୁ ଆଉ କଣ କରିବା।
ଉ ଛିଟୁକୁଣି ଟା ଆଣିଥିଲେ ବହୁତ୍ ପକ୍ଷୀ ଗୁରା ଆମ ଗଛରେ ବସିଚନ୍ତି।
ମାରନି ମୁ ଟିକେ ସା କାଲି ହେବି ବୋଲି ଭାବୁଚି ଯେ, କଣ ଆଉ ହେବି।
ହୁଁ। ବିଲ ତ କାମବ ତମ ଗାଡି କେତେ ଭଡା ନଉଛନ୍ତି? ଘଣ୍ଟା ପିଛା? ଟ୍ରାକ୍ଟର, ଟ୍ରକ ଜେସିବିି ହାତୀ ମସିନ୍ ଯୋଉ କୁହନ୍ତି
ହାତୀ ମେସିନ୍ ହଁ ନଉଛନ୍ତି ସେମିତି। ଏଇନେ ଖତ ପକେଇବା ପାଇଁ ଏ ଜଣେ ନେଉଛି ସାତଶହ ଟଙ୍କା ଜଣେ ନେଉଛି ଛଅଶହ ଟଙ୍କା
ଛଅଶହ ବାଲା ଯିଏ ସିଏ ତ କମ ଖତ ନୋଉଥିବ
ହଁ ମୁଁ ଖତ ନୁ ଖତ ସେତିକି ନଉଛି ପୁରା ଭରପୁର। କିନ୍ତୁ ସେ ଟିକେ କମେଇଛି ତା ବେପାର ଟିକେ ବଢେଇବା ପାଇଁ ଛଅ କଣ ନଉଛି ଆଉ।
ଭଲ ଲୋକ ସେ ହେଇଥିବେ।
ନାଇଁ ନାଇଁ ସିଏ ସେଇ ଟାଇପର ଆଉ କିନ୍ତୁ ତା ଘର ନୁଆ ସାହିରେ ଆଉ।
ଓହୋ।
ଆଉ ସାତଶହ ଟଙ୍କା ଯିଏ ସିଏ ଗାଁ ଭିତର କରୁଛି,
ହଁ ଶୀତ ଟାଟର ଆଉ।।
ସିଏ ବି ଇଏ ବି ଦିଜଣ।
ନା ନା ଛାଡ ସିଏ ତାଙ୍କର ଭଲ ଲୋକ। ନାଇ ଆମେ ଆମର ଆମର କାମ ହେଲେ ଗଲେ ଆମେ ଆମର କାମିକି ଲୋକ
ଦଶ ମିନିଟର କଥା ଆଉ କଣ ପଖାଳ ଗଣ୍ଡେ
ହଁ।
କିଛିନାହିଁ।
ଆଉ ଆସିବ କେବେ ଭାବିଛ?
କୁଆଡ଼େ?
ଏଇ ନଦୀ ପଦୀ ବୁଲି ଯିବା ବୋଲି।
ନଈ ଆଡେ ଯିବା ବୂଲି।
ଆଁ
ହଁ ଯିବା ଆଉ।
ଆସିବ ଯିବାହାରି ବାଇକଟା ଧରିକି ଆସିବ ଆଉ।
ହୁଁ।
ହଁ। ଆଉ ଗୋଟେ ଭୋଜି ଫୋଜି କରିବା ତାହେଲେ। ମୋ ସାଙ୍ଗକୁ ମୁଁ ଡାକିନେବି କେମ୍ପୁ ବୋଲି ଗୋଟେ ସାଙ୍ଗକୁ।
କେମ୍ପୁ?
ହଁ।
ହଁ ତାଙ୍କର ଜାମୁ କୋଳି ଅଛି। କହିବ ତ ଜାମୁ କୋଳି ଆଣିବ ମଝିଆ ସାଇଜ୍ ଟା ଆଣିବ ଟିକେ?
ହଁ ସେ ମଝି ସାଇଜ୍ ଜାମୁ କୋଳି ନବ ଆଉ କହିଲି।
ମଝି ସାଇଜ୍ ନୁହେଁ ମଝିଆଁ ସାଇ ଅଛି ସାଇଜ୍ ସାଇଜ୍ କିଏ ଖରାପ୍ ରୁହେ କିଛି।
ହଁ ସିଏ ତାର ସବୁ ହଁ।
ଏ ତ ଦୁନିଆଁ ଆଉ କଁ କରିବା।
କେମ୍ପୁଟା ଭାରି ଭଲ୍ ପିଲାଟା କିନ୍ତୁ ଟିକେ ଦୁଷ୍ଟ ଟା ଆଉ। ଅ ହଉ ସିଏ ଯାହା ବିି ହୋଉ ସିଏ ତା ଜାଗାରେ ଭଲ।
ହୁଁ।
ଭଲ ଖେଳି କ୍ରିକେଟେ କୁଆଡେ ବ୍ୟାଟ ବଲ ଯୋଉଗୁରା ଖେଳନ୍ତିନି।
ତମ ଘର ପରିସ୍ଥିତି ଏଇନେ ବର୍ତ୍ତମାନ କେମିତି ସବୁ ସୁ ଭଲ?
ହଁ ଭଲ।
ଆଉ ଉଁ ରଜକୁ ତାହେଲେ ଦୋଳି ପକୋଉଚ?
ହଁ ରଜୁକୁ ଆମର ତ ରଜ ଉତ୍ସବ ହବ ରଜ ମହୋତ୍ସବ।
ତମ ଗାଁ ରେ?
ହୁଁଉଁ। ଭାଲୁଟାଙ୍ଗର ଗୋଟେ ଗାଁ। ଭାଲିଆ ଡାଳ ଭିତରେ ଗୋଟେ ଅଛି ଜାଗା।
କୋଉଠି?
ଆମର ଏଠି ଭାଲିଆ ଡାଳ।
ହଁ।
ଏଇ ଭିତର ଆଡାକୁ। କେମିତି କେହି ଦେଖିପାରିବେନି ଦୋଳି ପଡିବ ଆଉ।
ଓ ହ ଅଁ ହୋଉ ଭଲା।
ସେମିତି ତ ଡୋଳି ପକେଇବୁ ଆଉ କଁ କରିବୁ ଆମର ଆଉ ସେଇ ଭଳିଆ ଅଛି? ଆମର ଏଥର ବୁଁ ବର ଗଛରେ ଦୋଳି ପକେଇବୁ। ଯୋଉ ଲତା ଉରା ମାଡି ଯାଇନି?
ଯୋଉ ସେଇ କାମଟା ଆଜି ଉଁ ସାଢେ ଚାଟା ଉଁ ସୁଦ୍ଧା ଆମେ କରିପାରିବାନି ଚାଟା ସୁଦ୍ଧା? କିଛି ବି।
ଓ ଯୋଉ ହେଇ କାମ ଉଁ ଚାଷ କଥା ତ? ଅଁ ହଁ ଚାଷ ସାରିଦବାନା ସାଢ଼ ଚାର୍ଟା ରେ ଗୋଟା ମୁଁ ତ
କେତେ କିଆରି ହେଲାଣି? ମୋର ତ ପାଞ୍ଚ କିଆରି ସରିଯାଇଛି। ତ ତମର ଏଇଟା କେତେ କି କେତେ ନମ୍ବର କିଆରି ଚାଲିଚି।
ମୋର ଏଇ ବଡ କିଆରିଟା ଆ ତାଳବନ୍ଧ ଟା ପକେଇ ଦେଇଛି। ଆଉ ଉପର ବନ୍ଧ ଟା ସିଏ ହାଣୁଚି ଆଉ। ସୁଜି ଆଉଁ କଣ?
ହଅ। ଅଁ ହଁ। ମୋଠୁ କଣ ଯଁ ଏଁ କେତେ କିଆରି ତମର ହେଲା ମୁଁ ତ ତମଠୁ ତିନିକିଆରି ଆଣିକି ଚାଷ କରିଥିଲି। ତମ ସାଙ୍ଗଠୁ ଆଣିଥିଲି ଦି କିଆରି ମୋର ପାଞ୍ଚ କିଆରି ହେଇଯାଇଚି। ଆ ତମର ମୋଠୁ କେତେ କିଆରି ନେଇଚ? ବର୍ତ୍ତମାନ ସୁଦ୍ଧା ତିନି କିଆରି ନା ଏଇଟା ଚାରି ନମ୍ବର କିଆରି।
ମୋର ଏଟା ପାଞ୍ଚ ନମ୍ବର।
ମାନେ ଏଇ କିଆରିଟା ସରିଲେ ସରିଯିବ।
ହଁ ଅମ ତମର ଟୋଟାଲ୍ ତ ପନ୍ଦର ଗୁଣ୍ଠୁ।
ହଁ ଅଁ ଆମର ପନ୍ଦର ଗୁଣ୍ଠୁ।
ପନ ହଁ ମୋର ୟାଡୁ ଦି ଏକର।
ହଁଅଁ।
ହଁ ସେଇଆଡୁଆ ହେଲେ ସରିଯିବ ଚାଷ ଭାରି ପରିଶ୍ରମ ଏଇ ଖରା ବେଳିଆ ତାଷ କରିବୁ ତାକୁ କହିବୁ ୟାକୁ ପେଧଉ ଥିବୁ ତା କୁ ପେଧଉଥୁବୁ ଭାରି ହଇରାଣ ହେଇଗଲୁଣି।
ହୁଁ କଁ ଆଉ କରିବା?
ଧାନ ଏଥର ବିହନ କୋଉଠୁ ଆଣିଲେ କହିଲ?
ଧାନ।
ହଁଅଁ।
ଶୁଭୁନି।
ଧାନ ବିହନ କୋଉଠୁ ଆଇଁଲ?
ଧାନ ସେଇ ଗାଁ ରେ ରଖିଥିଲି ଆର ବର୍ଷଡୁ।
ହଁ, ଅଁ।
ବର୍ଷା ହବ ବୋଧେ।
ଏଇ ବର୍ଷ କୋଉ ଧାନ କରିବ ବୋଲି ଭାବିଛ ବିଲରେ?
କଳା ଚମ୍ପା।
ଛୋଟ ଧାନ କିଛି କରିବନି ତାହେଲେ।
ହଁ, ବାଟ ବିଲଗୁରା ସ୍ବର୍ଣ୍ଣ ଲଗେଇଦବା।
ଓହୋ ନ ହଜାନ ମୁରଲିନୀ, ଏଇରା ସବୁ କୂର କର।
ବାସୁମତୀ ଦି ଗୁଣ୍ଠୁ କରିବି।
ବସୁମତୀ ତ ଉଚ୍ଚା ରେଟ ସବୁବେଳେ ରହୁଛି, ଭଲ ଲାଭ ହବ।
ଏରେ ଖାଲି ଘରେ ଖାଇବା ପାଇଁ।
ହଁ, ଖିରି ଟିକେ କରିକି ଖାଇବ।
ଦି ଗୁଣ୍ଠୁ କଲେ, ବସ୍ତେ ବାହାରିବ କି ନାହିଁ?
ହୁଁ, ସିଏ ବି ଉଚ୍ଚା ରେଟ୍ ଇଏ ଯାହା ରେଟ୍ ରହିବ। ଅଧିକ ଦର ୟାର ବି ଦର ଅଧିକ ଟିକେ।
ଆଉ, ବାସୁମତୀରେ ଟିକେ ଅଧିକ ରହିବ।
ବାସୁମତୀକୁ ପେସେଇବା ପାଇଁ ହେଲେ ମେସିନ ଯୋଉ ଗାଁକୁ ଯୋଉ ମେସ ଇଏ ଆସୁଛି ଗାଡ଼ି ସେ ଗାଡ଼ିରେ ପେଷେଇଲେ ହବନି।
ଆଉ କୋଉଥିରେ? କଳକୁ ନବାକୁ ପଡ଼ିବ।
ହଁ,
କଳରେ ହବ ତାଲେ, ହଉ ତାହେଲେ ମୁ ରହୁଛି ଆଉ।
ହଉ, ରହୁଛି ଆଉ।
ହଉ,
ହ ରଖିଲି ଆଁ।
ହଁ,